ସୁଭ ଶ ମ୍ୟ ଆପଣଙ୍କର? ଅ ଆପଣଙ୍କ ପୁତ୍ର କିଏ? ଏ ପାଠ ପଢ଼ିବାର ଅଛି କି ପ୍ଲସ୍ ଟୁ ସେକେଣ୍ଡ ଇୟର
ହଁ ପ୍ଲସ୍ ହୁଁ ପ୍ଲସ୍ ଟୁ ସେକେଣ୍ଡ ଇୟର ତ ଏ ବର୍ଷ ସରିଲା। ଯୁକ୍ତ ଦୁଇ ସାଇନ୍ସ ବିଜ୍ଞାନ ଯୁକ୍ ତ ଦୁଇ ବିଜ୍ଞାନ ସରିଲା ଭଲ ମାର୍କ ବି ଅଛି ଆପଣ ଟିକେ ଚେଷ୍ଟା କରନ୍ତୁ କେଉଁଠି? ଭଲ କଲେଜ ଯଦି ଜାଣିଥିବେ ଆପଣଙ୍କ ଇଏରେ ଆପଣ କୋଉଠି ରହୁଛନ୍ତି?
ଆଜ୍ଞା ମୁଁ ଆପଣଙ୍କୁ ଭୁବନେଶ୍ଵର ରୁ କଲ୍ କରିଛି।
ହୁଁ।
ଆପଣଙ୍କ ନମ୍ବରଟି ଆମ ଜଣେ ସାଙ୍ଗ ତରଫରୁ ମିଳିଥିଲା ଓ ସେଥିପାଇଁ ଆମେ ଆପଣଙ୍କୁ ବା କହୁଛୁ ବି ଆପଣ ଆମ ମହାବିଦ୍ୟାଳୟରେ ପାଠ ପଢେଇଲେ ଛାତ୍ର ର ଜୀବନ ଭଲରେ ଭଲ ସେ ଭଲ ଚାକିରୀ ଟେ କରିବ ଆଉ। ଏ କଲେଜ ଟି ନାଁ ହଉଛି ଗୀତା ୟୁନିଭର୍ସିଟି। ଟେକ୍ନୋଲୋଜି ଗୋଣପୁର ଭୁବନେଶ୍ୱର
ଓ ହଉ ହଉ ମୁଁ ଟିକେ ବୁଝିବି ତ ପୁଅର ତ ଭଲ ମା ଅଛି ନମ୍ବର ପାଞ୍ଚଶହ ଦଶ ରଖିଛି ଆଉ ଆପଣ? ଆପଣ ଙ୍କ ନୁମ୍ବର ଟା ତ ରଖିଲି, ବୁଝିକି ଘରେ କଥା ହେବି କଣ କରିବି ଆଉ ପିଲାକୁ ବି ପଚାରିବି କଣ କରିବ ବି ବିଏସ୍ସି ନର୍ସିଂ କରିବି କହୁଥିଲା?
କରିବି।
ହୁଁ କହୁଥିଲା ଦେଖିବା ସେ କଣ ତାର ଇଛା ଆସିବ ସାଙ୍ଗମାନଙ୍କ ସହିତ କଥା ହେକି କଣ ଜଣେଇବ
ହ ହଉ ଆପଣ ଆପଣ ଏଇ ନମ୍ବରଟି ମୁଁ ଫିଡିଙ୍ଗ କରିଦଉଛି ଆପଣ ଆପଣଙ୍କର ପୁଅର ବି କୌଣସି ସାଙ୍ଗ ପିଲା ବି କିଏ ବି ଇଚ୍ଛୁକ ଥାନ୍ତି। ଇଛୁ କଥାନ୍ତିି ତାହେଲେ ମତେ ଆପଣ ଟିକେ ତାହା ନମ୍ବର ଟିକେ ଦେବେ ମୁଁ ତାଙ୍କ ସହିତ ବି ଟିକେ କଥା ହେବାକୁ ଚେଷ୍ଟା କରିବି।
ହଉ ହଉ ସେଟ ସାଙ୍ଗ ତ କହୁଥିଲା ମୁଁ ଇଞ୍ଜିନିୟରିଂ କରିବି ବୋଲି ତା ନମ୍ବର ବି ମୋ ପାଖରେ ଅଛି ମୁଁ ଆପଣଙ୍କୁ ହ୍ୱାଟ୍ସପ
ଆମ ଆମ ମହାବିଦ୍ୟାଳୟରେ ସବୁ କି ସବୁ ଉ ସବୁ ଶ୍ରେଣୀର ପାଠ ପଢା ସି ଡାକ୍ତରୀ ହଉ କି ଇଞ୍ଜିନିୟରିଂ ହଉ କି ଏ ସବୁ ପ୍ରକାରର କି ନର୍ସିଂ ସବୁ ପ୍ରକାର କାରର ପାଠପଢା ବଢା ଯାଉଛି ଆପଣ ଯୋଉଟା ବି ଚେଷ୍ଟା କରିବେ ଆମେ ସେଥିରେ ଆପଣଙ୍କୁ ନାମ ଲେଖେଇ ଦେଇ ପାରିବୁ
ହଉ ହଉ ବହୁତ କଲେଜରେ ତ ଫୋନ ଆସୁଛି, ଆଉ ମୁଁ ଓ ବୁଝିକି ଆପଣଙ୍କ କଲେଜକୁ ଜଣେଇବି, ନହେଲେ ଆପଣଙ୍କ ଏଇ ଆପଣଙ୍କ ସହିତ ଏଇ ନମ୍ବରରେ କଥା ହେବି ଆଉ।
ଆଜ୍ଞା ଆଜ୍ଞା ଆ ଆଉ ପୁଅର ରେଜଲ୍ଟ ଯୋଉ ମାର୍କ କେତେ ର ରହ ଆସିଥିଲା?
ପାଞ୍ଚଶହ ଦଶ ପା।
ଓହୋ ପା ପାଞ୍ଚଶହ ଦଶ ତାହେଲେ ତ ପୁଅ କିଛି ହ ଯୋଉଁ ସରକାରୀ ପରୀକ୍ଷା ଗୁଡ଼ିକରେ ଫର୍ମ ପକେଇଥିଲେ କି?
ହଁ ସବୁ ଦେଇଛି।
ଓ ହୋ ତାର ରେଜଲ୍ଟ କୁ ଅପେକ୍ଷା କରିଛନ୍ତି କି?
ହଁ ସେଇ ରେଜଲ୍ଟ ବାହାରିବ ପାଇଁ ସେଇ ହିସାବରେ ଆଡମିସନ କୋଉଠି କରିବୁ ଆଉ?
ଆଜ୍ଞା ସେ ରେଜଲ୍ଟ ରେ ଯଦି ଭଲ ଶ୍ରେଣୀ ଗ୍ରହଣ କରନ୍ତି ତାହେଲେ ସିଏ ତ ଆର ଆରାମ ସେ ପାଇଯିବେ? ଏ ଗଭର୍ଣମେଣ୍ଟ ତରଫରୁ ପାଠ ପଢିବା ପାଇଁ ସୁବିଧା ହେଇପାରେ?
ହଁ ସେଇଆ ତ ଭାବିଛୁ ସେଇଥିପାଇଁ ଟିକେ ବିଳମ୍ବ କରୁଛୁ କୋଉ କଲେଜ କ ସହିତ କଥା ହେଇ ପାରୁନୁ ମୁଁ କହିଲି ଏ ଟିକେ ଫଳା ଫଳ ତ ପରୀକ୍ଷା ବାହାରିଲେ
ଆଜ୍ଞା।
କଲେଜ ମାନଙ୍କ ସହିତ ଯୋଗାଯୋଗ କରି କୋଉଠି ନାମ ଲେଖ? ଖାଇବୁ ଆଉ।
ଆଉ ପୁଅ ପୁଅର କୋଉ କୋଉ କୋଉଁ ଟପିକ୍ଟ ଭଲ ହଉଛି?
ଆ କେମିଷ୍ଟ୍ରି ବୋ? ଫିଜିକସ କେ ବେଶ ତ ଭଲ ମାର୍କ ରଖିଛି।
ଆଜ୍ଞା ଓ ତାହେଲେ ଠିକ ଅଛି ଆପଣ ଏଇ ନମ୍ବରଟିକୁ ସେଭ୍ କରନ୍ତୁ ତାକୁ ମୁଁ ଆପଣଙ୍କୁ ସହିତ ଯୋଗାଯୋଗରେ ରହିବି। ଆପଣ ଟିକେ ଇଏ କହିପାରିବେ କି? ଆଉ ଆପଣଙ୍କର କିଏ ମାନେ ଚିହ୍ନାରେ ଅଛନ୍ତି?
ହଁ ହଁ ଅଛନ୍ତି ବହୁତ ପିଲା ଅଛନ୍ତି ମୋ ଭାଇ ପୁ ଜଣେ ଯାଇଥିଲା ସି ପାସ୍ କରୁଛି ଆଉ ସିଏ ଟେଟ୍ରରେ ପଢୁଥିଲେ। ଟେଟା ଛୁଆ ବି ଆମ ଗାଁରୁ ବି ଚାରି ପାଞ୍ଚ ଜଣ ଅଛନ୍ତି। ଆଉ ଭଲ ଛୁଆ ସବୁ ଅଛନ୍ତି ଯଦି ଆପଣ ସାର୍ ତାଙ୍କ ଫଳା ଫଳ ବାହାରୁ ତାକୁ ଦେଖି ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ଆଉ ନ ନାହିଁ ସେ ନମ୍ବର ଗୁଡ଼ିକ ମୁଁ ଆପଣଙ୍କୁ ପଠାଇ ଦଉଛି। ଆପଣ ସେମାନଙ୍କ ସହିତ ଯୋଗାଯୋଗ କରିଥିବେ ଆଗରୁ
ଆଜ୍ଞା।
କରିଥିବେ ଯଦି ସେମାନଙ୍କର ଯା ଯିଏ ଇଚ୍ଛୁକ ହେବେ ଆପଣଙ୍କ କଲେଜରେ ନାମ ଲେ ଖେଇବାକୁ। ପିଲାମାନେ ଯାଇକି ନାମ ଲେଖେଇବେ ଆଉ।
ଆଉ ମ୍ୟାମ୍ ଶୁଣନ୍ତୁ ଆମ କଲେଜରେ ଖାଦ୍ୟ ହ ପାନୀୟ ଏ ର ସୁବିଧା ଅଛି ହଷ୍ଟେଲ ରେ ପିଲା ଛାତ୍ରଛାତ୍ରୀ ସମସ୍ତେ କହିବାର ବି ସୁବିଧା ଅଛି। ଆପଣ ନାମ ଲେଖେଇଲେ ଆପଣଙ୍କୁ କିଛି ମୁଁ ସୁବିଧା କରାନ୍ତି। ଖାଦ୍ୟ ପାନୀୟ ବିଷୟରେ ଆପଣ ନିଜେ ଆସି
ହଁ କଲେଜ ଟିକେ ହଁ। ଆମେ ଟିକେ ସୁବିଧା ଦେଖି ସାର୍ ଆମର ଟିକେ ବାହାଘର ଗୋଟେ ଅଛି। ଏ ବାହାଘର ସରିଗଲା ପରେ ଆମେ ଟିକେ କଲେଜ ଗୁଡ଼ାକ ଯାଇକି ବୁଲିକି ଟିକେ ଦେଖିବୁ।
ଆଜ୍ଞା ଯୋଉଠି ବି ଆପଣ ଆଜ୍ଞା କୁହନ୍ତୁ।
ଉ ହଷ୍ଟେଲ ଉଡ଼ା ଦେଖିବୁ ସବୁ ଦେଖି ସାରି ଯୋଉଠି ସୁବିଧା ହବ ସେଇଠି ନାମ ଲେଖେଇବୁ ବୋଲି ଭାବିଚୁ। ଆଉ ଟିକେ ଫଳାଫଳ ଯୋଉ ପରୀକ୍ଷା ଗୁଡ଼ାକ ଦେଇଚି ସେ ଓ ଜେ ଇ ଫୋ ଜେ ଇ ସବୁ କଣ ଦେଇଚନ୍ତି ସେଉରା ସବୁ ବାହାରିଲେ ରେଜଲ୍ଟ ମୁଁ ଆପଣଙ୍କୁ ଯୋଗେଇବି ଜଣେଇବି ଆଉ।
ହଁ ଆପଣ ଟିକେ ଆସି ଆମ ମହାବିଦ୍ୟାଳୟ ଟିକେ ବୁଲି ଯାଆନ୍ତୁ ବୁଲି ଗଲା ପରେ ଆପଣ ଆମର ଚତୁଃପାର୍ଶ ଦେଖି ଇ ପ୍ର ଦେଖିବେ କି ଭଲ କି ତାପରେ ଆମ ପାଠ ପଢ଼ା ଆମ ଶିକ୍ଷକ ମାନ ନ ପାଠ ପଢ଼ା ତାପରେ ଖାଦ୍ୟ ସବୁ କିଛି ଦେଖି ସାଇଲା ପରେ ଆପଣ ଦେଖିକି ଜଣେଇବେ କି ଆପଣଙ୍କ ମ ନୁକୁ ଗଲା କି ନାଇଁ କି କୋଉଠି ଆମ ତୁଟି ରହୁଚି ଆପଣ ଆମୁକୁ ଗୋଟେ ଏଁ ଦେବେ ଫିଡବ୍ୟାକ୍ ଟାଇପ୍ ର କିଛି ତେ କହିବେ। ଆପଣ ଫାଙ୍କା ଦେଖିକି ଆସିବେ।
ହଁ ଠିକ୍ ଅଛି ନାଇଁ ଯିବୁ ତ ନିହାତି ପିଲାକୁ ଯେହେତୁ ଛାଡ଼ିବୁ ଆଉ ଯାହେଲେ ଦେଖି ଚାହିଁକି ପରିବେଶଟାକୁ ଛାଡ଼ିବାକୁ ପଡ଼ିବ ନାଁ ଆଜିକାଲି କଲେଜରେ ତ ଯୋଉ ଭଳିଆ ଅବ୍ୟବସ୍ଥା ହଉଚି ସବୁ। ପିଲା ପିଲାଙ୍କ ଭିତରେ ଗୋଟେ ସେମତି ଆଡ଼ିଆସିପ୍ ଟା ଠିକ୍ ନ ରହିଲେ ପିଲା ପିଲା ଭିତ ରେ ଉ ମାଡ଼ ଗୋଳ ସବୁ ବେଳେ ଭଲ ମନ୍ଦ ହଉଚି ସେଥିପାଇଁ ଦେଖିକି ଯାହା ହେଲେ ପରିବେଶଟାକୁ ଛାଡ଼ିବାକୁ ପଡ଼ିବ ନାଁ କ ଅଲେଥେ ହଷ୍ଟେଲ୍ ଏଉଡ଼ା ସବୁ ପରିବେଶ ଗୁଡ଼ା ଦେଖିବାକୁ ପଡ଼ିବ।
ଆ ଆପଣଙ୍କ ପୁଅ ଯୁକ୍ତ ଦୁଇ ସା ବିଜ୍ଞାନ କଣ ଅ ଯିବା ଆସିବା କରୁଥୁଲେ ନାଁ ରହୁ
ନାଇଁ ନାଇଁ ହଷ୍ଟେଲ୍ ରେ ରହୁଥୁଲେ।
ଆଜ୍ଞା ଓହୋ ତାହେଲେ ଠିକ୍ ଅଛି ତାହେଲେ ସିଏ ତ ସେ ସବୁ ବିଷୟରେ ପୁଅ ସବୁ କିଛି ଜାଣିଥିବ ଭଲ ମନ୍ଦ।
ଏ ହଷ୍ଟେଲ୍ ରେ ତ ଏଡ଼ଜଷ୍ଟମେଣ୍ଟ୍ କରିବା ଜାଣିଚି କିନ୍ତୁ ସବୁ କଲେଜ ହଷ୍ଟେଲ୍ ଗା ଗାଡି଼ଆନସିପ୍ ଟା ହି କାର କୋଉ ଭଳିଆ ଅଛି ଦେଖିବା ଆଉ ଦେଖି ଛାଡ଼ିବା କୋଉଠି ଆଉ। ଆପଣ ଯୋଗାଯୋଗରେ ତ ଅଛନ୍ତି ଆପଣଙ୍କ ନମ୍ବର୍ ରଖନ୍ତୁ ମୁଁ ଟିକେ ଏଇଠି ଫଳାଫଳ ବାହାରି ତଲେ ବାହାଘରୁ ଆସିଲେ ଟିକେ କଲେଜ୍ ଉଁ ଯାଇକି ବୁଲି ଆସିବି ବୁଲାବୁଲି କରି ଯୋଉଠି ଭଲ ଲାଗିବ
ଆ ହଁ ହଁ ଆପଣ ଟିକେ ମୋ ଏଇ ନମ୍ବର୍ ଟିକୁ ଟିକେ ଏ ରଖିଥାନ୍ତୁ ଯୋଗାଯୋଗରେ ରୁହନ୍ତୁ ମୁଁ ଆପଣଙ୍କୁ ଗଁ କହି
ଆଉ ମୁଁ ବି ସେ ଆଉ ଅଲଗା ପିଲାଙ୍କର ନମ୍ବର୍ ବି ଆପଣଙ୍କ ପାଖୁ ପଠେଇ ଦଉଚି ଆପଣ ଟିକେ ଯୋଗାଯୋଗ କରିବେ ସେମାନେ ସାଙ୍ଗରେ। ଆ ଯଦି ତ ଦି ହେଲା ବି ସାଙ୍ଗସାଥି ହେଇି ରହିବେ ଗୋଟେ ଜାଗାରୁ ଚାରି ପାଞ୍ଚ ଜଣ ଗଲେ ସେ ବି ଭଲ ହବ।
ଆଜ୍ଞା ତାଙ୍କୁ ବି ସୁବିଧା ହବ କି ପାଠ ଗୋ ପଢ଼େଇବା ଗୋଟିଏ ଟ ତ ଗୋଟଏ ସ ଟପିକ ଉପରେ ପାଠ ପଢ଼ିବା ବି ତାଙ୍କ ବି ସୁବିଧା ହବ ଆପଣଙ୍କ ପୁଅର ନ ନର୍ସିଂ କରିବାକୁ ଯୋଉ କୁ ଇଚ୍ଛା ପ୍ରକାଶ
ହଁ ତାର ଇଚ୍ଛା ଅଛି ଯେ ସେଇଆ।
ଓହୋ ଡାକ୍ତରୀ ଲାଇନ୍ ରେ ଠି ସିଏ ବି ଭଲ କଥା ଆମ କଲେଜ୍ ରେ ସବୁର ସୁବିଧା ଅଛି ଆପଣ ଯୋଉଠି ବି ଯିବାକୁ ଚାହୁଚନ୍ତି ସେଇ ସେ ଆମେ ଆପଣଙ୍କୁ ପଢ଼େଇବାରେ ଆମେ ରଖଚୁ। ଆଉ ଦୁଇ ଦୁତୀୟ କଥା କି ଆପଣ ଆମ ସବୁ କିଛି ଇଏ କି ଆପଣ ଥରେ ଖାଲି ଆସନ୍ତୁ ଆମ କଲେଜକୁ ଅ ଦେଖିଦେଇ ଯିବେ ଆମ ମହାବିଦ୍ୟାଳୟ କିପରି ସବୁ କିିଛି ତାପରେ ଆମ ଛା ତ୍ର ବାସ ସବୁ ଯେତେକ ସବୁ ସ ସବୁ ନେଇ ପୁରା ସଫାସୁତୁରା ସବୁ କିଛି ଭଲ ମନ୍ଦ ଖାଦ୍ୟ ପାନୀୟ ଆରମ୍ଭ କରି ସବୁ ପୁରା ସ୍ଵଚ୍ଛତାର ସହ ଆମେ ଏଁ ଦଉ ଖାଲି ଖାଇବା ଆମର ମ୍ୟାମ୍ ଚାରି ଟାଇମ୍ ଦିଆଯାଏ ସକାଳେ ଦିଆଯାଏ। ରାତିରେ ଖରା ବେଳେ ଦିଆଯାଏ। ସକାଳେ ଆମର ଅ ଜଳଖିଆ ସକାଳ ପୁରା ଖରାବେଳେ ମଧ୍ୟାହ୍ନ ଭୋଜନ ଆଟା ବେଳେ ଗୋଟେ ଜଳଖିଆ ଦଉ। ତାପରେ ରାତିରେ ରାତି ଖାଦ୍ୟ ଆଉ। ଚାରି ଟାଇମ ଖାଦ୍ୟ ଦି ଦିଆଯାଏ ଆଉ। ଆଉ ଆଉ ଆମ ହଷ୍ଟେଲ ମାନଙ୍କରେ ଆଉ ଡ୍ରେସ ପେଣ୍ଟ ସଫା କରିବା ପାଇଁ ତ ଅଛି ସବୁ ପ୍ରକାର ସୁବିଧା ରହୁଚି। ଦୁଇରେ ପାନୀୟ ଜଳର ତ ପ୍ରତି ପ୍ରତି ହଷ୍ଟେଲ ମାନଙ୍କରେ ଛାତ୍ରବାସ ରେ ସବୁ ର ସୁବିଧା ରହୁଛି। ଆଉ ଆପଣ ମାନଙ୍କ ଫୋ ଫୋନ ତ ଆଲାଉ ରହୁଛି। ଏଇଆ ହଉଛି କଥା ଆପଣ ଦେଖନ୍ତୁ ଆଉ ଆପଣଙ୍କ ସୁବିଧା ଅନୁସାରେ ଆପଣ ଆସିକି ନ ଆସ ଟିକେ ଆମ ମହାବିଦ୍ୟାଳୟରେ ଟିକେ ବୁଲିଯିବେ। ହଁ ହଁ ଆଉ ଆଉ ଆପଣ ଆପଣ ଅ ଠିକ ଅଛି ଆଉ ଏତିକି କହୁଛି ଆପଣ ଟିକେ ଧ୍ୟାନ ଦେବେ ଆପଣଙ୍କ ପିଲାର ଭବିଷ୍ୟତ ଆପଣଙ୍କ ହାତରେ।
ହଁ ହଁ ମୁଁ ଫୋନ ନମ୍ବର ରଖିଲି ଆପଣଙ୍କୁ ନମ୍ବର ପିଲାମାନଙ୍କର ପଠେଇ ଦଉଛି। ଆପଣ ବି ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ। ଯଦି ହଷ୍ଟେଲ ମୋ ମନକୁ ଗଲା କଲେଜ କ୍ୟାମ୍ପସ ମନକୁ ଗଲା ପିଲାଙ୍କୁ ନେଇ ଛାଡିବା ଆଉ ଯୋଉଠି ତ ହେଲେ ପଢ଼ିବେ ପିଲା ବାହାରେ ତ ରହିବେ ପଢ଼ିବେ ଆମେ ସେଥିପ୍ରତି ଧ୍ୟାନ ଦବୁନା ଆଉ।
ଆଜ୍ଞା ଆଜ୍ଞା ହଉ। ହଉ ତାହାଲେ ଆପଣ ଟିକେ ଆ ଏ ଧ୍ୟାନ ଦେବେ ଆଉ ମୋ କଥା ଗୁଡିକ ସବୁ ଟିକେ ମନେ ରଖିକି ଆପଣ ଫା ଆପଣ ଯୋଉ କହୁଛନ୍ତି ବାହାଘର ଟା ବାହାଘର ଟା ସଇଲା ପରେ ଆପଣ ଟି । ଟିକେ ମନ କରିକି ଆପଣ ଟିକେ ଆସିବେ। ଆ ଆମ ଆମ ମହାବିଦ୍ୟାଳୟ ଟିକେ ସବୁ କିିଛି ବୁଲିକି ଦେଖିକି ତଦାରଖ କରିକି ଯିବେ। ହଉ ଆଜ୍ଞା ମୁଁ ରଖୁଛି।
ହଉ ତାହେଲେ ଠିକ ଅଛି।
ଆଜ୍ଞା ନମସ୍କାର।